ହ୍ୟାଲୋ। ହ୍ୟାଲୋ।
ହଁ।
କଣ କରୁଛ ଏବେ?
ଏଇ ଛାତ ଉପରେ ବସିଛି।
ତମ ଆଡେ ବର୍ଷା ହଉନି କି?
ନା ବର୍ଷା ସକାଳୁ ହଉଥିଲା ଏବେ ଟିକେ ବନ୍ଦ ହେଇଛି।
ଓହୋ ଆମ ଆଡେ ତ ପୁରା ବର୍ଷା ପୁରା ଛାଡୁନି ଆଉ।
ଏବେ ବି ହେଉଛି?
ହଁ ବର୍ଷା ଏବେ ଝିପିଝିପି ପକଉଛି ହବ ଆମର ଆଡେ ପୁରା ପାଣି ପୁରା ଆଣ୍ଠି ଆଣ୍ଠି ସବୁଆଡେ।
ଆମର ଆଉ ହେଇନାହିଁ ବୋଧେ ହେଇଗଲାଣି ଚାରି ଘଣ୍ଟା ଘାରୁ ହେଇଗଲାଣି ହେଇନାହିଁ ଜର ଟା ହେଇଯାଇଛି ମୁଁଟେ ବାହାରକୁ ଯାଇଥିଲି ବୁଲିିବାଲିିକି ଆଇଲି।
କ କଣ ଜ୍ୱରରେ ତମେ ଯାଉଛ ବାହାରକୁ ବୁଲିବା ପାଇଁ?
ହଁ ଦେହଟା ଭଲ ଲାଗୁନଥିଲା ନା ଘରେ ବସି ବସି।
ମେଡିସିନ ଫେଡିସିନ ଖାଇଛ ନା ଖାଇନ?
ନା ମେଡିସିନ ଗାଡି ଚାବି ମୋର ହଜିଯାଇଛି ତ।
ହଁ।
ବଜାର ଆଉ ଯାଇପାରିନି ମେଡିସିନ ଆଣିପାରିନି।
ମେଡିସିନ କାହାକୁ କହୁନ ଆଣିକି ତମକୁ ଦେବ ବୋଲି।
ହଁ ଦେଖିଆ ସନ୍ଧ୍ୟାବେଳକୁ ଯିବାର ଅଛି ଫିଷ୍ଟି କରିବାର ଗୋଟ ଅଛି ତ।
ତୁମେ କଣ ଉଁ ଜରରେ ଫିଷ୍ଟ କି ଫିଷ୍ଟ୍?
ହଁ ହଁ ସିଏ ସବୁ
ତମର ତ ଖାଲି ପିକନିକ୍ ନା ମୁଁ କହୁଚି ପିକନିକ୍ ଫିଷ୍ଟ ଖାଲି ଫିଷ୍ଟ ଉପରେ ଫିଷ୍ଟ ଆଉ।
ଫିଷ୍ଟଟା ଆମର ଟିକେ ଅଧିକ ହୁଏ।
ହଁ ବା କଣ ଫିଷ୍ଟ ଆଜି କଣ କରିବ?
ଆଜି ଭାବୁଚି ସାଧା କରିବୁ ଆଇଁଷ ଖାଇ ଖାଇ ବିରକ୍ତ ଲାଗିଲାଣି ସାଧା ଟିକେ କରିବୁ।
ସାଧା କଣ କଣ କରିବ?
ସାଧାରେ ପନିର କରିମୁ ଆଉ।
ପନିର୍
କହିବିନା ଆମର ଏଠି ଗୋଟେ ପିଲାଟେ ଅଛି ତା ଘରେ ସେ ଏକେଲା ରୁଏ। ଆଉ ସିଏ ଆଇନେ କେତେ ନିଜେ ରାନ୍ଧି ଖାଇବ ଖାଇବ ସେଇଥିପାଇଁ ଆମେ ଗୋଟେ ଫିଷ୍ଟି କରଦମୁ ଆଉ ଆମର ବି ମଜା ତାର ବି ମଜା ଆଉ।
ସେ ପୁରା ଉଁ ଭଲ।
ହଁ ଏଇ ଏବେ ତାରି ଘରୁ ଆଇଲୁ ବା ଖେଳିକି।
କଣ ଖେଳୁଥିଲ?
ତାସ ବସିକି ଖେଳୁଥିଲୁ ଘର ଭିତରେ ଆଉ କଣ ଖେଳୁ
ହଁ ତାସ ହଁ ଏଇରେ ଟାଇମ ପାସ୍ କରିବା ବା ଆଉ ଏଇରା ଭାରି ବୋରିଂ ଲାଗୁଛି ବଷ୍ ର୍ଷା ଫର୍ଷା କୁଆଡେ ଯାଇ ହଉନି ଆମ ଆଡେ ବି ସେମିତି। ମୁଁ ତ ଏଇଖୁନା ଚେସ୍ ଫେସ୍ ଚେସ୍ ଖେଳୁଥିନି ମୁଁ ଆଇନି।
ଚେସ୍ କାହା ସାଙ୍ଗେରେ
ମୋବାଇଲରେ ଖେଳୁଥିଲି ଜଣେ ମୋ ଭାଇ ସହିତ।
ଓ ଫୋନ ଲେ।
ଫୋ-ଫୋନରେ ଖେଳୁଥିଲି ତାପରେ ଖାଇକି ତମ ସହିତ ଏଇ ତମୁକୁ କଲ୍ କଲି ଆଉ। ତାକ୍ କଣ ଭାତ, ଡାଲି ଉଁ ଯୋଉ ଶାଗ ଭଜା ଆଉ ଆମ୍ବ। ଏତେ ଏଇଟା ତ ଆଉ ଯୋଉ କଖାରୁ ରାଇତା ଏମତି ଆଉ।
ହଁ ତୁମେ ଆଇଁଷ ଖାାଉନ ନା କଣ ପା, ଆଇଁଷ ଖାଅନା ପା?
ନା ଆଇଁଷ ମୁଁ ଖାଏନା ଆଗେ କିନ୍ତୁ ପ୍ରବଳ ଖାଏ।
ହଁ।
ଆଗେ ମୁଁ ଖାଉଥିଲି ଏଇ ଦି ତିନି ବର୍ଷ ହେଲା ଖାଉନି ଦେହରେ ଗଲାନି ଆଉ ବି ଡକ୍ଟର ମନା କଲେ ସେଥିଲାଗି ଆଉ ଖାଇଲିନି ଆଉ।
ଓ ହୋ।
ତମେ କଣ ଖାଇଚ ଏଇଖୁନା?
ମୁଁ ଏଇ ଅଣ୍ଡା ତରକାରୀ ଟିକେ ଖାଇଲି।
ଅଣ୍ଡା ତରକାରୀ?
ହୁଁ।
ଭଲ ଲାଗେ ମାନେ ଅଣ୍ଡା ଟା ଭଲ ଲାଗେ?
ହଁ ଆଇଁଷ ଭିତରେ ସବୁଠୁ ଅଣ୍ଡା ଭଲ ଲାଗେ।
ଓ ହୋ ମତେ ଭଲ ଲାଗେ ଅ ମାନେ ଆଗେ ଯେତେବେଳେ ଭ ଖାଏ ସେତେବେଳେ ମତେ ଅଣ୍ଡା ଭୁଜିଆ ଟା ଭାରି ବଢିଆ ଲାଗେ ମୁଁ ଆଉ ତ ଆଉ ଆଉ ଅଣ୍ଡା ଯୋଉ ସିଝାଟାରେ କଣଟେ ପୁରା ଲଙ୍କା ଫଙ୍କା ପକେଇକି ପୁରା ଗୁଣ୍ଡ ଗୁଣ୍ଡ କରି ସେଇଟା ମତେ ଭାରି ବଢିଆ ଲାଗେ।
ସେଇଟା କିନ୍ତୁ ତା ମାପଟା ଦୋକାନୀ ବାଲା ଠିକ୍ ପାଇବେ ଆମେ ପାଆନ୍ତିନି।
ନା ନା ଦୋକାନୀ ବାଲା ହଁ ଦୋକାନୀ ବାଲା ତା ମାପଟା ଠିକ୍ ପାଆନ୍ତି ଆମେ ପାଆନ୍ତିନି।
ହଁ।
ଅ ହୁଁ। ତମୁକୁ ଭଲ ଲାଗେ ଚାଟ୍ ଫାଟ୍ ଏଇନ ମୁଁ ଚାଟ୍ ତ ନୁହଁ ଯୋଉ କହନ୍ତି ସେଇରା ଦିଅନ୍ତି ଯୋଉ ହଉ କହନ୍ତି ବାର ମଜା ଯୋଉଟା ଦିଅନ୍ତି ଗଜାମୁଗ।
ହଁ, ହଁ, ହଁ
ଭଲ ଲାଗେ ସେଇରା ଖାଇବା ପାଇଁ।
ହଉ ସେ ଆଗରୁ ରାଗ ଖାଇଦଉଥୁନୁ ଭଲ ଲାଗୁଥିଲା। ଏବେ ସ ଲା ରାଗେ ମେଞ୍ଚେ ପକେଇ ଦଉଚନ୍ତିଇ ମୁଁ ଖାଇ ପାରୁନି। ସେଭଳିଆଉ।
ରାଗ ମନା କରୁନା, ଏଇ ଯୋଉ ଲଙ୍କା କାଟିକି ଯୋଉ ଦଉଛନ୍ତି।
କେତେ ମନା କରିବୁ, ସେ ଜିନିଷ ଟା ରାଗ ଦିନିସ।
ସେ ଯୋଉ ରାଗ। ସେ ଗୋଟେ ଗଟେ ଲ ଗୋଟେ ଗୋଟେ ମୁଁ ତାରେ ମାଷ୍ଟର ଘୁଗୁନି ଖାଉଥିଲି, ମୋ ଆଖିରେ ପୁରା ଲୁହ ବାହାରି ଗଲା। ମୁଁ ବି ଆ ରାଗ ଖାଇ ଖାଉନି ନା ଆଗ ଭଳିଆ।
ହ।
ଆଉ ଏମିତି ଆଉ ସି। ହଁ ନା ସେଟା ବା ଖାଇଲେ ଦେହ ଫେହ ଅଧିକ ଖରାପ ହେଇଯାଉଛି ନା।
ହଉ।
ସେଇ କଥା ହଉଛି ସେଇଆ, ନହେଲେ ସେମିତି କିଛି ନାହିଁ। ଏଇ ରାଗ ଫଳ ଜିନିଷ। ଆଉ ଖାଇପାରନ୍ତୁ କେତୁରେ ଯାହା ପାଇଲେ ମାର୍କେଟ କୁ ଗଲେ ଖାଇଲେ ଗଲା ଆଉ।
ହୁଁ। ଏବେ ତ ମାର୍କେଟକୁ ଯାଇହଉନି ବର୍ଷା।
ବର୍ଷା ବା ହଉଛି ତମ ଆଡେ ତ ବର୍ଷା ମାନେ ହଉନହି ଆମ ଆଡେ ବର୍ଷା ଟା ହଉଛି ନା।
ହଁ ଆମର ଟିକେ ରାତିଆ ହେଉଛି ପ୍ରାୟ ବର୍ଷା ରାତିଆ ସକାଳେଆ।
ହୁ ବର୍ଷା କଣ ରାତି ଦେଖିକି ଆସୁଛି।
ହଁ, ମଝି ଟାଇମରେ କାହିଁ ହେଉନି?
ରାତି ଦେଖିକି ଆସୁଛି ବର୍ଷା ଆଉ।
କିଏ ଜାଣେ ଏଗାରଟା ବେଳେ ଏଗାରଟା ପର୍ଯ୍ୟନ୍ତ ହଉଛି ତାପରେ ରାତିରେ ଜୋରେ ହଉଛି।
ଆ ଦିନରେ ହେଲେ ପ୍ରୋବ୍ଲେମ ହେଇଯିବ ନା ସେଥିଲାଗି।
ହଁ।
ତମର ଆଡେ ନଈ ଫଇ ଅଛି ନା।?
ହଁ ନଈ ଗୋଟେ ପାଖରେ ଅଛି।
ତ ସେଇ ବର୍ଷା ଦିନେ ପାଣି ପଶିଯାଉନି ଘରେ ଗାଁ ରେ।
ପାଣି ଆସିନେଇ ଆସିଯିବ ଆଉ ସେପଟରୁ ଆମର ଛାଡ଼ିନେ ଆସିବ ସେମିତି ବର୍ଷାରେ
ହଁ ବା ସେମିତି ବର୍ଷାରେ ଆଉ ପାଣି ଫାଣି ଏଇ ଟାଇମ ତ ପାଣି ହବ ଆଉ।
ହଁ ପା ପାଣି ଆସିନି ଆସିଯିବ।
ପାଣି ଏତେ ବଢିନି ତମର କୁମ୍ଭୀର ଫୁମ୍ବିର ଆଡେ କିଛି ଏମିତି ଇଏ ତ ଆସନ୍ତି।
ନା କୁମ୍ଭୀର ଆସିଥିଲା ବହୁତ ବର୍ଷ ପରେ ଏବେ ଆଉ ଆସିନି।
ଏଇ ଗୋଟିଏ ଡର, ଆଉ ନହେଲେ କିଛି ପ୍ରୋବ୍ଲେମ୍ ନାହିଁ।
ଆମର ଏଠି ପାଣି ଆଇଲେ ବା ଲୋକଙ୍କର ମେଳା ଲାଗିବ।
ନାମ କେମିତି କଣ?
ମାନେ ଦଶ କିଲୋମିଟର ଦୂରରେ ଲେକା ଲୋକ ଦେଖି ବାକୁ ଆସିବେ ପାଣି।
ସତେ ନା କଣ?
ଗାଡ଼ି ପୁରା ଆମ ଗାଁ ସାରା ଗାଡ଼ି ପୁରା ଜାମ୍।
ହେ ହେ ଏତେବେ ପାଣି ଦେଖିବା ପାଇଁ।
ପାଣି ଦେଖିବାକୁ ଫରେ ମାନେ ରଜ ବୁଲିଲା ଭଳିଆ ବୁଲୁଥିବେ ନୂଆ। ଥା ଡେ ଶାଢ଼ୀ ପିନ୍ଧି କି ସ୍ତ୍ରୀ ଲୋକଗୁଡା ଅଧିକ।
ହେ ହେ ଏ ରଜ ପରି କରିଛ ହ ହ ରଜରେ ଏ ଟାଇମ ରେ ତମେ କ କଣ କେମିତି କଣ ସେଲିବ୍ରେସନ କଲ?
ଲିଡ୍ ଶାଆ ଗନ ଗୋଟେ ଦିନି ବର୍ଷା ହେଇଗଲେ।
ହଁ।
ଆଉ ଗୋଟେ ଦିନ ତ ନାଇଟ୍ ମ୍ୟାଚ ହେଲା ଶୋଇ ନଉ ଜମା ସକାଳୁ ଆସିକି ଶୋଇଲି ପୁରା ଗୋଟେ ଦିନ।
ସଇଲା ତିନି ଦିନ ରଜ।
ଦିନେ ଆମର ଭଲି ଟୁର୍ଣ୍ଣାମେଣ୍ଟ ଉଠିଥିଲା।
ହୁଁ।
ଏଠି ଖେଳିବାକୁ ପଳେଇଥିନି ସେଦିନ ପୁରା ନଷ୍ଟ
ହଁ।
ଆଉ ବୁଲିବାକୁ ଗୋଟେ ଜାଗା ଯାଇଥିନୁ, ଆଉ କୋଉ ରଜରେ ଗୋଟେ ଯାଇଥି
ଦୀପାବଳି ଭଲ ଲାଗେ ତମକୁ?
ଆ
ଯେତିକ ସବୁ ପୂଜା ପର୍ବ ଅଛି ତମକୁ କୋଉଟା ଅଧିକ ଭଲ ଲାଗେ?
ପୂଜା ପର୍ବ ମତେ ଭଲ ଲାଗେନା କିଛି।
ନା ସେଇ ମାନେ ରଜ ହେଇଗଲା ତାପରେ ଦୀପାବଳି ହେଇଗଲା
ହଁ ଦୀପାବଳି ଟା ଟିକେ ଭଲ ଲାଗେ, ବାଣ ଫୁଟା ଫୁଟି
ବାଣ ଟା ଛୋଟ ଛୁଆବେଳେ ଫୁଟେଇଲା ବେଳେ ମସ୍ତ ଲାଗେ। ଏବେ ଆଉ ଏତେ ଖାସ ଲାଗୁନି ବାଣ ଫାଣ ଫୁଟେ
ନାଇଁ ଏବେ, ହଁ ଆମର ଏବେ ଚାଲିଛି ବାଣ ଫୁଟା ଫୁଟି ତ ଚାଲିଛି।
ବାଣ ଫୁଟା ଫୁଟି ଆମର ବି ଚାଲିଛି ୟାଡେ କିନ୍ତୁ ଆସ ସେ କଥା ହଉଛି ସେଇ-ଆଁ।
ଆଗ ଭଳିଆ ମଜା ନାହିଁ ଆଉ।
ନା ଆଗ ଭଳିଆ ଆଉ ମଜା ଆସୁନି ଆଉ କଣ କରିବା।
ସକାଳୁ ସକାଳୁ ଯାଇକି ବାଣ ଗୋଟେଇବା ସେ ସବୁ ଯୋଉ ମଜା
ହଁମ ତମକୁ କୋଉ ବାଣ ଟା ଭଲ ଲାଗେ ଅଧିକ ଫୁଟେଇବା ପାଇଁ?
ତମ କଥାଟା ଶୁଭୁନି ନେ
ମୁଁ କହି- ମୁଁ କହିଲି କୋଉ ବାଣଟା ଫୁଟାଇବା ପାଇଁ ତମକୁ ଅଧିକ ଭାରି ଭଲ ଲାଗେ?
ମତେ ସବୁଠାରୁ ଭଲ ଲାଗେ ଶୁନୁଫୁଟୁକା ଫୁଟେଇବା ପାଇଁ।
ଶୁନୁଫୁଟୁକା ହଁ ଶୁନୁଫୁଟୁ ହଁ ହଁ
ଧରିବୁ ଛାଟିବୁ କିଛି ଅସୁବିଧା ନାହିଁ।
ନାବା, ନା ବେଳେ ବେଳେ, ଗୋଟେ ଗୋଟେ, ଗୋଡି ଆସିକି ବାଜିଯାଏ ନା।
ହଁ ଆଖିପଖିରେ ବାଜେ ଭାରି ଜୋରେ କାଟେ ସେ ଗୋଡ଼ି ଗୁଡ଼ା।
ହଁ ବା ଗୋଟେ ଗୋଟେ ବାଜିବ ପୁରା ପୁରା ଏତେ ଚାହିଁ ଚାହିଁ ଲାଗିଯିବ ଗୋଟେ
ପୁରା ସିଝିବି ଜୀବ ସେ ଜାଗା
ହଁ ବା ସେ ଜାଗା ଏତେ ଜୋରରେ ବାଜିବ ମାନେ ଆଉ ସିଝିବ ତ ଡେଫିନେଟ ଯାହାବି ହେନେ ଆମର ଆମର, ଆଉ ଦୀପାବଳିରେ କଣ କରୁ ଜାଣିଛନା? ଏଥର ଆମର ଗାଁରେ ଯାହା, ଯାହା ଘର ପ୍ରତି ରାଗ ଥିବ, ମାନେ ଆଗେ ଖେଳ ଫେଳ କରେ ମନ ମନା କରନ୍ତି, ପାଟି କରନ୍ତି। ଦେଖ ନା ଆ ତା ବାରି ଫାରିରେ ଖେଳିଲେ ପାଟି କରନ୍ତି
ହଁ।
ଆମେ ସେମିତି ନୁଚୁକାଳି ହେରିକା ଖେଳିଲେ, ଆ ତା ବାରି ଫାରି ପଶିବା ପାଟିବା ଯାହା ଉପରେ ରାଗ ଥିବ ପୁରା ଦୀପାବଳିକୁ ପୁରା ୱେଟ୍ କରିଚୁ। ଦୀପାବଳିରେ ଆଉ ତାକୁ କଣ ଶୋଇଦବୁ, ଆମେ ତ ରାତିରେ ସୁଅଉନୁ। ଦୀପାବଳିରେ ପୁରା ବାଣ ଫାଣ ଫୁଟେଇକି, ଝରା ପୁରା ବାଣ ମାରିଦେଇକି ପଳେଇମୁ ନୁଚି ପଡିମୁ ସିଧା ଯେତେବେଳେ ଆସେ ଫାଷ୍ଟ ଗୋଟେ ଦିଟା ବାଜିଲା ମାନେ, ଗୋଟେ ଦିଟା ମାନେ ସୁୂନୁ ଫୁଟୁକା ବାଜିଲା ମାନେ ସଇଲା, ତାର ଉଠିକି ଆସିଲା ବେଳେ କେହି ନଥିବେ। ସିଏ ପୁଣି ଅନେଇବେ ଇଏ ସିଏ କରି ପୁଣି ଆମେ ପୁଣି ମାରିମୁଁ ଯେତେବେଳେ ଟିକେ ଫାଙ୍କା ହେଇ ଯିବ, ସିଏ ଟର୍ଚ ମାରିକି ଅଣ୍ଡାଳିବେ କିଏ ଏରା ମାରୁଛି, ସିନା ଆମେ ସିନା ଦେଖାଦେଲେ କଣ ହେବ। ଆମେ ଚୁପ୍ କିନି ମାରିଦେଇ ଆମେ କୁଆଡେ ନୁଚି ନୁଚା ଯିବୁ, ଏମିତି କରି ତାକୁ ରାତି ଯାକ ଶୋଇଦବୁ ନୁ।
ମୁଁ ଭାବୁଥିଲି ଏଇଟା ଖାଲି ଆମ ଗାଁ ରେ ଇଏ, ଦେଖିଲା ବେଳୁ ସବୁ ଗାଁ ରେ ଏଇଆ।
ସେ ତମ ଗାଁରେ କଣ କି?
ଆ, ଆମ ଗାଁରେ ବି ଏମିତି ଇଏ କରୁ।
କଣ?
ଯିଏ ଅଧିକ ଚିଡ଼ି ଗଲେ ତା ଉପରେ ଯାଇ କି ପାଣି ଫୋପାଡିକି ଫୁଟେଇବୁ।
ହଁ ବା ସେ ଭାରି ମଜା ଲାଗେ।
ସିଏ ଗିଅଳ ମାଡ଼ ଦେଇକି ରକ୍ଷିବାଥାଏ ଆଉ।
ହଁ ଆଉ ଯୋଉ ହୋଲି ଟାଇମ ରେ ବି ସେଇଭଳିଆ।
ହଁ ତାର ଭାଣ୍ଡଡା ଖେଳ ମି ତ ଭଣ୍ଡଡା ନୁଙ୍ଗରା ଏକଦମ
ହ ଆ ସେଟା ଆମେ ହୋଲିରେ କଣ କରୁନା ଯୋଉ? ୱାଟର ବେଲୁନ ମିଳେ ନି ନା
ହଁ ହଁ।
ସେତେ ରଙ୍ଗ ସେତେ ରଙ୍ଗ ପୁରାଇକି ଆମେ ରଖିଦବୁ ମାନେ ଗୋଟେ ଟିମ ତାଙ୍କ ରେଡି ବେ ବୁଝିପାରୁଛ ନା ଆମେ ଖାଲି ଏମିତି ନର୍ମାଲ ଯିମୁ ତା ପାଖକୁ ଏମିତି ତାକୁ ଡାକୁ କଣ ଆଉ ଖବର ଚାଲ ରଙ୍ଗରେ କଣ ବାହାରକୁ ଦେଖୁ ଆମ ପାଖରେ ରଙ୍ଗ ଫଙ୍ଗ କିଛି ନାଁ ଆମ ହାତଟା ପୁରା ସଫା ଥିବ ଆମେ ବି କଲର ଫଲର କିଛି ସେ ମାରି ହେଇନିବ ସିନା କଲର ମାରିଗଲେ ତା ସନା ଡାଉଟ୍ ହବ? ଆମେ ଚାଲ କଣ କରୁଛୁ ଏ ଟେ ବୁଲିବା ପାଇଁ ଚାଲ ଯିବା କି କଣ କରିବା? ତା ସହିତ ଆଗେ ପାଞ୍ଚ ଦଶ ମିନିଟ୍ କଥା ହବ ଯେମିତା ମାନେ ତା ଭରସା ଟା ଜିତିବା ପାଇଁ ହେଲା ତାପ ଅଧଘଣ୍ଟା ପର୍ମନ୍ତତିଇଯିବ ପନ୍ଦ କୋଡିଏ ମିନିଟ ତାକୁ ନେଇକିମେ ଯିମୁ କଣ କହନି ତ ଏଇ ଚାଲ ବୁଲିବା ପାଇଁ ଏଡ଼ ଯିବ ଏଡ଼ା ଏମିତି କହି ଆମର ଏଇଠି ଛୁଆ ସବୁ ପୁରାୁଚି ଥେ ପୁରା ଗଳି ଫଳି ହାଡେ ପୁରାୁଚିଥିବେ। ଆଉ ଯେମିତି ପୁରା ସେ ଗଳି ଭିତରିବକୁ ପଶିିବନୁ। ଆଗ ପଛ ଘେରିବୁ ପୁରା ଖାଲି ବେଲୁଣୁ ଖାଲି ମାରିବୁ ଆଉ ଏଇ ବି ଆଉଛି କଥା ହେଇଉନି? ଏ ବି ମଜା ଲାଗେ।
ହୋଲିରେ ମୁଁ ଆଗରୁ ଖେଳୁନି ଥରେ ମୋ ଆଖିରେ ରଙ୍ଗ ବଶେଇ ଦେେଲା ଜଣେ ରାଗି
ହଁ।
ତା ପାଟରେ ଖେଳିବା ବନ୍ଦ କରିଦେଇଛି।
ନା ମର କଣ ରାଗି ପୁରୀ ଥିଲା।
ହଁ ବା ମୁଁ ତ ଫୋପାଡ଼ି ଦେନି ତ ହୋଲି ରଙ୍ଗ ଅଛି। ସିଏ ଆସିକ ପୁର ଆଖିରେ ପୁରାଇ ଦେଲା ମୋତେ ଦେଖା ହୋନ କିଛି ମୁଁ ଘୁରିନି ପାଞ୍ଚ ମିନିଟ୍ ସେଇ
ତାପରେ ଶୁଣି କଣ ହେଲା?
ତାରେ ଧୋଇଲି ଗ ଗୋଲାପ ଜଳ ଗୋଲାପ ଜଳ ପକେଇଲେ ତାପରେ ଯଣେ ଭଲ
ଓ ହୋ। ନା ହୋଲି ଟା ସେଇଟା ଆଉ ଗୋଟେ ପ୍ରୋବ୍ଲେମ ରଙ୍ଗ ଯଦି ଆଖି ପାଖିରେ ପଳେଇସ ନା ଆଉ କିଛି ନାହିଁ।
ହଁ କାଚ ଗୁଣ୍ଡ ଗୁଡ଼ା ନେବ ଆଖିପାଖି ଚିରି
ସିଏ ଆଉ ହୋଲିରେ ତ ଆମ ସାଇଡରେ ତ ହୋଲିରେ ବହୁତ ଗାଧୋଇବା ନଈଟା ପାଖ ପାଖରେ ଖାଲି ଗାଧୋଇବା ଯାଆନ୍ତି।
ତୁମର ଇଏ ହୁଏ ନା ଯେଉଁ ବିଭାନ ବିଭାନ ଯୋଉ ଯାଏ।
ହଁ ହଁ କୋଉଥିରେ ହଁ ଠାକୁର ମେଲଣ ଫେଲଣ ତ ହୁଏ ନା ଆମ ଏପଟ ସାଇଡ ହୁଏ ସ ଗୋଟେ ଡିଷ୍ଟାନ୍ସ
ହୁଏ ନା?
ହଁ ହୁଏ ସେ
ପାଖରେ ନାହିଁ ଆଉ?
ସେଇ ମାନେ ସାତ ଆଠ କିଲୋମିଟର ଦୂରରେ
ମାନେ ତୁମ ଗାଁରୁ ଠାକୁର ଯାଏ ନା?
ନା ଆମ ଗାରେ ସେମିତି କିଛି ନାହିଁ ନାଇଁ।
ହଁ ତମ ଗାଁରେ ନାଁ ଆମ ଗାଁରେ ଅଛନ୍ତି ଦଦିଟା।
ଆମ ଗାଁରେ ଖାଲି ଦୁର୍ଗା ପୂଜା କରନ୍ତି ତାପରେ ଏଇ ଯୋଉ ଯୋଉ ରଥଯାତ୍ରା କରନ୍ତି ଏଇ ଆଉ।
ଓହ ତୁମର ତ ବଜାର ଏରିଆଟା ବୋଧେ ହଁ।
ନାମ ଆମର ଗାଁ ଏରିଆଟା।
ଗାଁରେ ବି ଦୁର୍ଗା ପୂଜା କରନ୍ତି?
ହଁ ଗାଁରେ ବି ଦୁର୍ଗା ପୂଜା କରନ୍ତି ଗୋଟେ ଆଗରୁ କରି ଆସନ୍ତି ଦୁର୍ଗା ପୂଜା? ଆଉ ସରସ୍ଵତୀ ଗଣେଶ ପୂଜା ଏ ତ ନର୍ମାଲ ଜିନିଷ ସବୁ କରନ୍ତି।
ଏ ଦୁର୍ଗା ପୂଜା ପ୍ରାୟ ମୁ ସହର ଏରିଆରେ ହୁଏ ନା ବଡ ବଡ।
ହଁ ବଡ ଇଏ ବି ତାଙ୍କର ଛୋଟ ଛୁଆ ନା ସେ ତାଙ୍କର ମାନେ ବୋହୁତ ବର୍ଷ ହେଲାଣି କଲେଣି ଦୁର୍ଗା ପୂଜା ସେଥିଲାଗି ସେ ତାଙ୍କ ମାନେ କରି ଆସୁଛନ୍ତି, ବଡ ଆକାରରେ।
ଛାତ ଉପରୁ ଅଛି ପବନ ଟା ଦୋଉଚି ଦେହଟା ଭାରି ଇଏ ହୋଉଚି।
ତା ତଳକୁ ପଲୋଉନ।
ତଳକୁ ପଳାଇଲେ ଭଲ ଲାଗୁନି ମୁଣ୍ଡ ବିନ୍ଧୁ
ମଝିରେ ରୁହ ପବନ ବି ଏତେ ହୋଉନଥିବ ପ୍ରୋବ୍ଲେମ ବି ହୋଉନଥିବ।
ନାଇଁ ନାକ ଗୁଟେ ପୋଡ଼ୁଚି ନାକ ବନ୍ଦ ହୋଉନି ପୋଡ଼ୁଚି କ
ପୋଡିବା ତ ସେମତି ହେଲା ମେଡିସିନ ଫେଡିସିନ ଖାଇଲେ କିଛି ପ୍ରୋବ୍ଲମ୍
ଦେଖିଆ ମେଡ଼ିସିନ୍ ଦେଖିଆ ଖାଇ ମେଡିସିନ ଖାଇବା ମତେ ଭାରି କଷ୍ଟ।
କଷ୍ଟ କଣ ପାଈଁ?
ଆରେ ମାନେ ଭଲ ଲାଗେନା କି ମାନେ ସବୁ ଜିନିଷ ମାନେ ନେଚୁରାଲି ମୋର ଇଏ କରିବା
ହଁ ମେଡିସିନ ହେଲାଠୁ ପିତା ପିତା ଗୋଟେ ଅବାଗିଆ ଅବାଗିଆ ଲାଗେ। କେମିକାଲ ଖାଇଲା ଭଳିଆ ଲାଗିବ।
ବିରୁକ୍ତି ନା